ଗୁଡ଼ମ ଗୁଡ଼୍ ଇଭିନିଂ।
ସେମ ଟୁ ୟୁ।
କଣ କରୁଥିଲ?
ବାହାରେ ବସିଥିଲି।
ଓହୋ ସବୁ କାମ ଶେଷ ବୋଧେ ଘର ଝାଡୁ ହେକା ଶେଷ।
ବର୍ଷା ପୁରା ଦିନ ବର୍ଷା ଋତୁ ଲାଗିଛି ଏପର୍ଯ୍ୟନ୍ତ ଝିପିଝିପି ହଉଛି ଆଉ।
ଆମ ଆଡ଼େ ବି ତମକୁ କହିଲି ଆମ ଆଡ଼େ ବର୍ଷା ଛାଡ ଠିକ ଛାଡିଲା ତିନିଟାରୁ ଯେ
ଆହା ଭଲ ଠିକ ତିନିଟାରେ ଆମର ସରିଛି ତମ ଆଡେ ତାହେଲେ ଯାଇଛି ଆଉ।
ନାଇଁ ଠିକ ତିନିଟାରେ ଆସିଲା ସାଢ଼ ତିନି ଟାରୁ ସାଢେ ଚାରଟା ମାନେ ନର୍ମାଲି ହାଲକା ଝିପ୍ ଝିପି
ହଁ ଜୋର ହେଇନି?
ନା ଜୋରେ ହେଇନି ହାଲକା କହିଲି ପରା ହାଲକା ଟିକେ ହେଇକି ବର୍ତ୍ତମାନ ବି ହଉଚି ଯେ ଇଏ ହେଇନି କଣ ଦେଖିଆ କହିଲ? ଛାଡିିନି ଛାଡିନି ଲାଇନ୍ କଟିଯାଇଥିଲା ଆସିଲାଣିି ଆଉ
ପୁଣି ଲଘୁଚାପ ବର୍ଷା ପରେ ଝିପ୍ ଝିପ୍ ଝିପ୍ ଝିପ୍ ହଉଚି।
ହଁ ପା। ଅଛି ପା ଲଘୁଚାପ ଯୋଉ କାଳବୈଶାଖୀ ଆଉ ଲଘୁଚାପ ଆସିବ ହେରି ଚାରି ପାଞ୍ଚ ଦିନି ଭିତରେ ମୁଁ ନ୍ୟୁଜ୍ ଦେଖିଥିଲି।
ଓହୋ ଦେଖିନି ନିଉଜ୍ ଲଗେଇନି ଦେଖିନି।
ପ୍ରାୟ ଲୋକ ତ ଏବେ ମୋବାଇଲ୍ ଧଇଲା ଖୁଣୁ ଆଉ ଟିଭି କିଏ ଦେଖୁଚି?
ନାଇଁ ମୋବାଇଲରେ ତ ନିଉଜ୍ ଆସି ଯାଉଚି ଯେ। ହେଲେ ମୁଁ ଟିକେ
ହଁ ନେ ମୋବାଇଲ୍ ଟା ରିଲ୍ସ ଇଆଡୁ ହିଆଡୁ। କଣ କାମ ୱାଟସପରେ କୋଉ ସାଙ୍ଗସାଥି ଏମିତି ସବୁ କଥା ହେଇଗଲା ବେଳୁକୁ ଆଉ କିଏ ଦେଖୁଛି?
ରିଲ୍ସ ଫିଲ୍ସ ବି ମୁଁ କରେନି କି ସେତେ ଦେଖେନି।
ଭଲ ରିଲ୍ସ ଆମ ଘରେ ପସନ୍ଦ
ଭଲ କରିନି।
ନାଇଁ ରିଲ୍ସ ସମସ୍ତେ ପସନ୍ଦ କରନ୍ତିନି ଭଲ ପାଇବେନି ସମସ୍ତେ ରିଲ୍ସ। କଲେ ଆମ ଘରେ ତ ବିଲକୁଲ୍ ବି ଉଠେଇବେନି କେହି।
ହୁଁ ଆଜିକାଲି ସମସ୍ତେ
ମୋତେ ଏରା ପସନ୍ଦ ନୁହଁ।
ଆଜିିକାଲି ସମସ୍ତେ ମାନେ ଲୁଚି ରହୁଥିବା ମଣିଷ ମୋବାଇଲ୍ ସକାଶେ ବାହାରକୁ ବି ସେ ଜାଣି ହଉଚି ଯେ ଇଏ ଏଠିକାର। ଇଏ ଏଇଟା କରିପାରେ। ଇଏ ଘରର ଝିଅ କି ପୁଅ କି। କହୁଚି ହେବି। ଏମିତି ସବୁ। ଫ୍ୟାମିଲି ବି ସବୁ ମିଶିକି ବି କରୁଚନ୍ତି। ହଁ ଆଉ ଯାହା ଇଛା ଯାହା ମନ ଉପରେ ନିର୍ଭର।
ନାଇଁ ନାଇଁ ରିଲ୍ସ ଟା ମାନେ ମୋବାଇଲ ଧର କିନ୍ତୁ ବାହାରୁକୁ ଏତେ ବି ବାହାର ନା କିଏ କମେଣ୍ଟ କରିବ କି ଲେଖା ଲେଖି କଣ ଦରକାରେ। ଯେତେ ପ୍ରାଇଭେଟ ଥିଲେ ବି ଲୋକ ସ୍କିନ୍ ସଟ୍ ମାରି ଫଟ ଫଟ ରଖିବେ ହେଗୁଡ଼ା କି ମତେ ଭଲ ଲାଗେନି।
ହଁ କୁକିଂ ଫୁକିଂ ଏସବୁ ମୁଁ ବ୍ଲଗ ବନଉଚନ୍ତି ନା ନାଇଁ କିଛି କୁଅନ୍ତି?
ନା ହେରା କିଛି ନାଇଁ ହେରା ନା। ମତେ ବିଲକୁଲ୍ ପସନ୍ଦ ନା ମତେ ମୋବାଇଲି ମୁଁ ପା କହିଲି କହିଚ ନା ତମକୁ ମୁଁ ଜାଣିନି।
ହଁ।
ପଇଲେ ବି ରିସେଣ୍ଟଲି ମାସେ ହେଲା କିଣିଚେ।
ଆଛା ଆଛା।
ହଁ ମୋବାଇଲି ଏସୁ ଆଙ୍କର ଧରେ ସ ମୋ ହଜବେଣ୍ଡଙ୍କର ଧରୁଥିଲି ଅଁ ସେ ଯୋଉ ଖେ ଷ୍ଟାଡିୟମ୍ ଖେଳିଆକୁ ଯାଉଚନ୍ତି, ବାହାରକୁ ଯୋଉ ଯାଉଚନ୍ତି
ହଁ।
ହଁ। ବାହାରୁକୁ ଯୋଉ ଯାଉଚନ୍ତି ଖେଳିଆ ପାଇଁ ଇଁ କଣ ମୁଁ ଟିକେ କଲ୍ ହଲ୍ ଘରୁକୁ ହୋଉ, ଝିଅ ଟିଉସନ୍ କଥା ହୋଉ ସ୍କୁଲ୍ କଥା ହୋଉ, ମୁଁ ଟିକେ ହଇରାଣ ହେଲି। ସିଏ ଆସନ୍ତି ହାରି ଦେ ତିନିଟା, ଚାରିଟା ଭିତରେ, ବି ପାଞ୍ଚଟା ଭିତରେ ଆସନ୍ତି ମତେ ମୋବାଇଲ୍ ଟା ଦେଇ ଦେଇକି ସେ ଖେଳିଆକୁ ଖେଳ ପଡିଆକୁ ଯାଆନ୍ତି। ତାଙ୍କୁ ଖେଳିବାକୁ ଭଲ ଲାଗେ। କ୍ରିକେଟ୍ ଖେଳ ତାଙ୍କର ଭାରି ପ୍ରିୟ।
ଭାରିପ୍ରିୟ ହଁ ଆଛା, ଭଲ ପୁରା ଡା ତାହେଲେ ଥିବେ ଆଉ।
ହଁ ସେ ପୁରା ଖେଳିବାକୁ ଯାଉଛନ୍ତି। କ୍ରିକେଟ୍ ଖେଳ, ସେ ସୋ ଟୁର୍ଣ୍ଣାମେଣ୍ଟ ଖେଳିଵାକୁ ସବୁଆଡ଼େ ଯାଉଛନ୍ତି। ହେଲା ତାଙ୍କୁ ଯୋଉ ପ୍ରିୟ ସେ ହ ଏବେ ବାହାରିଛନ୍ତି ଷ୍ଟାଡ଼ିୟମ୍ ରୁ ବିଲୁକୁଲ୍ ଉଠୁନାହାନ୍ତି।
ଆଚ୍ଛା।
ହଁ ଯଦି ନହେଲେ, ମୁଁ ଟିକେ ହଁ କଥା ହେବାକୁ ହଇରାଣ ହେଲେ, ମୁଁ କହିଲି ମୁ ତମେ ତ ବିଲୁକୁଲ୍ ଶୁଣୁନ ଦୋଉନ। ଆଉ ନା, ମୁଁ ହଇରାଣ ହେଉଛି ମୋତେ ମୋବାଇଲ୍ ଟେ ଦିଅ। ମାସେ ହେଲା ମୋବାଇଲ୍ ଟା ଦେଇଛନ୍ତି ଯେ।
ଆଚ୍ଛା ଆଚ୍ଛା।
ହଁ ମା ମୋବାଇଲ୍ ରିଲ୍ସ୍ ଫିଲ୍ସ୍ ମତେ ପସନ୍ଦ ନୂହେଁ, ଦେଖେ ମୁଁ ଦେଖିବାକୁ ଭଲ ପାଏ। ଟିକେ ମୋବାଇଲ୍ ନ ଦେଖିଲେ ବି ନିଦ ଆଶୁନି।
ହ ପା ହଁ ନ ଦେଖିଲେ ଟାଇମ୍ ଯିବନି।
ହଁ। ଏ ଦାସୁନ କ ନା
ଆଉ କଣ ଘର କାମ ଖାଲି କରିପାରୁନଥିବ।
କଣ କହିଲ?
କହିଲି ଘର ଟାଇମ୍ ଦେବା ସ୍ଵତେ ନିଜେ ଫୁଣି ନିଜକୁ ତ ଟାଇମ୍ ଦବାକୁ ପଡିବ ନା ଟିକେ, ନିଜେ ଫୁଣି ଖୁସି ହବା ଦରକାର।
ହେ ସେଇଥିଲାଗିତ ଦେଖା ଦେଖି, ମୋବାଇଲ୍ ଦେଖିବାର ଖୁସି ଆଉ କିଛି ନାହିଁ। ମୋତେ ହଁ ମତେ ବାହାରେ ବୁଲାବୁଲି ବି ବେଶୀ ପସନ୍ଦ ନୁହଁ। ହଁ ରଜକୁ ବି ସେ ଆ ପୁରୀ ବାହାରୁଛନ୍ତି ସେମାନେ ଯା ବାଧ୍ୟ କରୁଛନ୍ତି, ମୋ ଝିଅକୁ ଆଇଁଲେ ହାରିି ଘରୁ, ମୋ ମନ କିନ୍ତୁ ଡାକୁନି। ହୁଁ ନାଇଁ କିଏ ଯାଉଛି। ଏମ୍ତି ଲାଗୁଛି ଇଛା ହୋଉଛି। ନା କିଏ ବର୍ଷା ଏକ୍ ରେ ହଉଛି। ଯୋଉ ଲାଇନ୍ ଧରିକି ଠିଆ ହବ ପୁରୀରେ, ଆଉ ପୁରୀରେ ମୁଁ ସବୁ
ଏବେ କଣ ସ୍କୁଲ୍ ଖୋଲିଗଲାଠୁ ଉଁ କମି ଯିବେ, ଲୋକ ଲୋକ ସଂଖ୍ୟା କମିଯିବ।
ଲୋକ ସଂଖ୍ୟା ଆହୁରି କମିବେ, ଏ ନାଇ ସବୁ କରିବ କେବେ ହଁ ସ-ଶନି, ରବି, ଶୁକ୍ର ସେ ଯୋଉ ଛୁଟି ଅଫିସିଆଲି ଛୁଟି ପ୍ରାୟ ଅଛି
ହଁ।
ବିଲ୍ କୁଲ୍ ବି ଯିବେନି। ପ୍ରବଳ ଲୋକ ଭିଡ଼ ମାନେ
ହ ହଁ ବୋହୁତ୍ ଭିଡ।
ହୁଁ। ଆଉ ଚା ପାଣି?
ଚା ପାଣି ହେଇନି ହବ।
ପିଓ ନା ପିଓନି?
ପିଏ ନା, ଚାହା ଦି ଟାଇ ନ ପିଲେ ମୁଣ୍ଡ ଵିନ୍ଧିବ। ଯେତେ ଛାଡିବା ଚେଷ୍ଟା କରୁଛି, ଛାଡି ପାରୁନି କଣ କରିବି? ଆଜି ତ ପୁଣି ପାଗ ଟା ଭଲ ଅଛି, ମାନେ ଟିକେ ନିହାତି ମାରିଦବାକୁ ଇଚ୍ଛା।
ହୁଁ ପାଗ ପୁରା କୁହୁଲିଆ କଲା, ଏଥର ବର୍ଷା ହବ। ଆଉ ଗରମ ଟା କମିବ ହଁ।
ଆଜି ଜମା ଆମର ଖରା, ଆମେ ସୂର୍ଯ୍ୟକିରଣ ଦେଖିନୁ। ଆଜି ପୁରା ମେଘ ଭାଙ୍କିକି ଥିଲା ଥଣ୍ଡା ଥଣ୍ଡା ପାଗ ପବନ ବି ଦଉଥିଲା ତାପରେ ଗୋଟା କୁ ବର୍ଷା ଆରମ୍ଭ ହେଇଗଲା ଆଉ।
ଓହୋ ସେପଟ ଲାଇନ୍ ତ ସେମିତିି ଆଉ। ସେ ସେପର ଲାଇନ୍ ଟା ଟିକେ ନଦୀ କୂଳିଆ ଏରିଆ ଟାଇପ ର ନୁହକି?
ନା ଆମର ନଦିକୁଳିଆ ନୁହ ଆମେ ଏ ପ ନା ଆମେ ଏଇ ଅନଗୁଳ, ଢେଙ୍କାନାଳ ଆଉ। ଆମେ ପଟ ଲାଇନ ଆମେ।
ମୁଁ କହିଲି ଯାଜପୁର ଲାଇନ୍ ଟା ଟିକିଏ ଇଏ ନୁହଁ କି?
ଯାଜପୁର ନୁହଁ। ହଁ ସେପଟେ ନଦି ବି ବାହାରିବ ହ ସାନ ପିଉସୀ ସେ ସେ ସେଇ ଯାଜପୁର, ଯେତେବେଳେ ପ ଯେବେ ବି କଥା ହେଲେ ନା ଆମର ଏମିତି ସେମିତି ମାଛ ଜବର ତାଙ୍କ ସେପଟ।
ମାଛ ଜବର
ହଁ।
ଆମ ମାମୁଁ ଘର, ଆମଁର ମାଆଙ୍କର ତ ନାହାନ୍ତି ନିଜ ଭାଇ ନାହାନ୍ତି, ଜଣେ ଧରମ ଭାଇ କରୁଛନ୍ତି। ସେ ଭଉଣୀ କରଛନ୍ତି, ତାଙ୍କ ଘର ସେଇ ଏପଟ ଲାଇନ ଯେ ସେ କହିବେ ଆମେ ସବୁ ନଦୀରୁ ପାଣି ଆଣିକି ଖାଉଛୁ।
ହୁଁ ହୁଁ ହଁ ଆମ ଏପଟେ ଅଛି ତାଲଚେରେ, ତାଲଚେରେ ଗୋଟେ ସେ ଯୋଉ ପାଲହଡା ଲାଇନ ଦେ ସବୁ ଗାଁ ନା ସବୁ ନ ଯାଇନି, ସେ ନଦୀ କୂଳରୁ ପାଣି ନେଇକି ସେ ଖାଉଛନ୍ତି।
ନୀ ସବୁ ପାଣି ନେଇକି ଏଇ ନଦୀରୁ ଆଣିକି ବୋହି ବୋହି କା
ଓହୋ।
ହଁ ଡଙ୍ଗାରେ ବସିଛନ୍ତି?
ହଁ ତ ଭାରି ଡର, ନା ତ ବସିନି।
ମୁଁ ଡଙ୍ଗାରେ ଛୁଆବେେଳେ ବସିଥିଲି।
ମାନେ ବସିଛି କିନ୍ତୁ ପାର ହେଇନି।
ପାର ଅ ଖାଲି ଫଟୋ ଉଠେଇବାକୁ ଖୁସି ପାଇଁ।
କିଛି ନାଇଁ, ଫଟୋ ଉଠେଇଛିି ଖାଲି, ନହେଲେ ମୁ ମାନେ ବସିକି ଯାଇନି।
ଓହୋ ମୁଁ ବାଙ୍କି ଥରେ ଯାଇଥିଲି
ଆ ଚର୍ଚ୍ଚିକା।
ଚର୍ଚ୍ଚିକାହଁ ଯାଇଛି ଚାଞ୍ଚିକା ମୁଁ। ହଁ କଲେଜ ପଡିଲା ଟାଇମରେ ଆମ କଲେଜ ତା ମାନେ ସେ ପିଲାମାନୋନ ଆମେ ସବୁ ଯାଉଥିଲୁ ଆଉ।
ହଁ ଏ ବାଙ୍କି ଅଛି ଗୋଟେ ଗାଁ ନା? ଗାଁ ବାଟେ ଦେଇକି ବାଙ୍କି ନଈ ପାର ହେଇକି ଚର୍ଚ୍ଚି ଚର୍ଚ୍ଚିକା ମନ୍ଦିର ପାଖରେ ଓଲ୍ହେଇବୁ ହ ମନ୍ଦିର ଦର୍ଶନ ପାଇଁ ଯାଇଥିଲୁ। ଆମେ ବୋଧେ ଟେନ୍ଥ ରେ ପାଠ ପଢ଼ିଲା ବେଳେ, ଦଶମରେ ପାଠ ପଢ଼ିଲା ବଳକୁ ବୋଧେ ଯେଉଁ ଟିଉସନ୍ ଟିଚର୍ ଯେ
ହୁଁ
ବୁଲେଇ ନେଇଥିଲେ ହଁ ଟେନ୍ଥ ଏକ୍ଜାମ ସରିଲା ପରେ ସାର୍ କହିଲେ ଆଉ ସ ଗାଡ଼ି ଯୋଉ ଭଡ଼ା ହେଇଥିଲା
ହଁ
ଏଜାମ ଦେଇ ଯାଇଥିଲୁ ସେଣ୍ଟର ପଡିଥିଲା ଆମର ଅଲଗା ଜାଗାରେ ଗାଡି ଭଡା ହେଇଥିଲଥିଲା ସାର୍ କହିଲେ ହଉ ଚାଲ ପ ଆଉ ଟାଇମ ତ ଆଜି ଅଛି ଲାଷ୍ଟ ଦିନ ପରୀକ୍ଷା ସରିଲା ସବୁ ଚାଲ ବୁଲିଯିବ। ଆମେ ଯାଇ ଯାଇଥିଲୁ ମୋର ମନେ ଅଛି। ସିଏ ବି ଗୋଟେ ପା ସି ଗୋଟେ ମୁହୂର୍ତ୍ତ ଥିଲା ଭଲ ଲାଗୁଥିଲା।
ଟୁରିଷ୍ଟ ଫ ସବୁ ଗଲେ ବହୁତ ମଜା ଲାଗେ ଖୁସି ଲାଗେ। ତାଙ୍କ ସାଥିେ ଏକାଠି ହେଇ ବାହାରକୁ ବୁଲିବାକୁ ଖୁସି ଲାଗେନି?
ସ୍କୁଲ ସାଙ୍ଗରେ ଭୁଏ ନା ଦେଖିଲେ ଚିହ୍ି ହିଁ ହଉନି।
ନା ଚିନୀ ହଉନି ଏବେ ମୋବାଇଲ ସକାଶେ ଟିକେ ହଁ ଜାଣି ହଉଛି। ଯୋଉବାଚ ବନେଇ ଦଉନାହାନ୍ତି? ଏଇ ଏଇ ମାନେ। ଏଇ କହିଁଦୋଉଛନ୍ତି ଯେ ଏଇ ବର୍ଷର ଏଇ ଷ୍ଟୁଡେଣ୍ଟ ମାନେ ସେଇ ବର୍ଷର ସେଡଣ୍ଟ। ଗ୍ରୁପ୍ ବନେଇ ଦିଆ ହଉଛି ସେଥିରେ ବୋଧେ ତାପରେ ପତେ ପ୍ରତ୍ୟେକ ବର୍ଷ ଆମର ବ୍ୟାଚ୍ ଫିଷ୍ଟି ହୁଏ। ପତେକ ବର୍ଷ ବାଟ ହ ଯାଛୁ ଆଉ।
ଓହୋ ନାଇଁ କଣ କି ଆମ ଆମ କ୍ଲାସମେଟ ବାହାଘର ହେଇଗଲାଣି ଦଶ ବର୍ଷ ଖଣ୍ଡେ ହେଇଗଲାଣି ନା? ହଁ ତାପରେ ବି ସବୁ ଝିଅ ଉରା ବାହା ହେଇଗଲେଣି। ଏ ଏ ତାପରେ ମୋବାଇଲରେ ନା ଟିକେ ସବୁ ଶଙ୍ଖା ସୁନ୍ଦର ସବୁ ଲଗେଇ ଦଉଛନ୍ତି। ତାକୁ ଚିହିଁ ହେଉନି।
ମାନେ ମୋଟା ମୋଟା ଟିକେ ହେଇଯାଉ ଛନ୍ତି।
ଏ ଝିଅ ଉରା ପ୍ରାୟତଃ ସେଣ୍ଟର ମୋଟା ହେଉନାହାନ୍ତି ଶୀଘ୍ର।
ହଁ ହଁ
ହଁ ଟିକେ ଚିହ୍ନି ହଉନି ସେମାନଙ୍କୁ।
ହଁ
ହୁଁ ରାତିକି ରୋଷେଇ କଣ?
ରାତିକି ଦିନ ବେଳା ଆମିଷ ଖିଆ ହେଇଛି ଯେହେତୁ ରାତିରେ ଆମିଷରୁ ଖାଇ ଖିଆଯିବନି।
କଥା କଥାପରେ କଣ କରିବା ଆଉ।
ହଁ ଦେଖିକି ସନ୍ତୁଳା ଡାଲମା କି ଭଜା ଭଜି।
ହଁ ହଁ
ହଁ
ମୋର ତ ସକାଳ ଥରେ ରାତିରେ ଖାଉନି ହୁଁ ସକାଳ ଦିନିଶ ଆମେ ରାତିରେ ଖାଇବୁନି।
ଏଇ ଆମର ସେମତି ଆମର ଜଣେ ପଡୋଶୀ ହେବେ ତାଙ୍କର ସ ମାନେ ଧନ୍ୟ ଆଇଁଷ ରାତିରେ ବିଲକୁଲ ନାହିଁ। ଦିନ ଆକ ସେ କୁହ ସେ ଖାଇବେ କିନ୍ତୁ ରାତି ହେଲେ ଆଇଁଷ ନାହିଁ ସବୁଦିନ ପୁରା ହାଲକା। ପୁରା ହାଲକା
ହୁଁ କିନ୍ତୁ ଡେଲି ଦିଇଥର ନାକ କରିବାକୁ ପଡେ ଆଉ ଥର ଟେ କଣ ଗୋଟେଆଡେ ହୁଁ କଣ ଗୋଟେ ଭାବିବ ଦିଟା ମାନେ ନ ପୁଣି ଆଉଥରେ
ହଁ ନାଇଁ ଧନ୍ୟ ବି ଆଇଁଷ ବଳିଗଲା ତାଙ୍କର ହଁ ଖାଇବେନି ନା କହିବି କେହି ଜଣେ ବି ଖାଇବେନି ଏମିତି ଫୋପାଡି ଦେବେ ପଛକା ସେ ରା ହଁ ଦିଟାଇମି କେବେ ଖାଇବାକୁ ପସନ୍ଦ କରିବେନି।
ହୁଁ
କୋହୁଥୁବ।
ହଉ ରଖୁଚି।
ହଁ ହଁ।
ହ।